ହ।
ଜୟ ଜଗନ୍ନାଥ ସୁଭ ସକାଳ।
ଜୟ ଜଗନ୍ନାଥ ଆପଣଙ୍କୁ ମୋର ଭଏସ ଟା କିଲ୍ୟର ଶୁଣାଉଛି ତ?
ଆପଣଙ୍କୁ ଶୁଣା ଯାଉଛି ତ?
ହଁ ହଁ ଭଲସେ ଚଛିଣା ଅଛି।
ଆଜ୍ଞା।
ହଉ ଆପଣଙ୍କୁ ଆପଣଙ୍କର ଦିନର ଆରମ୍ଭ ଟା କେମିତି ହେଇଛି।
ମୋର ଦିନର ଆରମ୍ଭଟା ବହୁତ ହିଁ ଖରାପ ହେଇଛି ମୋର ଜଣେ ପୁରୁଷ ମିତ୍ର ମୋତେ ଅ ସକାଳେ ଯୋଗାଯୋଗ କରି ଉଠାଇ ଦେେଲେ। ତ ସେଥିପାଇଁ ମୁଁ ଆଉ ଶୋଇପାରି ନାହିଁ ଆପଣ? ଆପଣଙ୍କ ଦିନ ଆଜି ଆରମ୍ଭ କେମିତି ହେଇଛି।
ମୋର ବି ଦିନର ଆରମ୍ଭଟା ଆଜି ଖୁବ ସୁଖମୟ ଏବଂ ଭଲରେ ହୋଇଅଛି। କାରଣ ମୁଁ ସକାଳୁ ଉଠିଛି ସକାଳୁ ଉଠିକି ପୁଣି ସୋଇ ବଡ଼ିିଛି ପୁଣ ଉଠିିକି?
ଆପଣଙ୍କର ଭୟସ ଟା ଲାଖି ଯାଉଛି ଆଜ୍ଞା।
ଏବେ ବସି ଅଛି।
ଆଜ୍ଞା ଆଜ୍ଞା ଆପଣ ମହାବିଦ୍ୟାଳୟ ନେଇନାହାନ୍ତି?
ନାଁ। ଆଜି ଯେହେତୁ ରବିବାର ହୋଇଥିବାରୁ ମୁଁ ମହାବିଦ୍ୟାଳୟ ଯାଇଅ ନାହିଁ।
ଆଜ୍ଞା ଆଜ୍ଞା ଆପଣଙ୍କର ମହାବିଦ୍ୟାଳୟରେ ପିଲାମାନେ ଆପଣଙ୍କୁ କଣ ପଇସା ମାଗୁଛନ୍ତି? ଦିଗୀ
ହଁ ମହାବିଦ୍ୟାଳୟର ପିଲାମାନେ ଗୋଟିଏ ଆୟୋଜନ ନିମନ୍ତେ ଏବେ ମତେ ପଇସା ମାଗୁ ଵଛନ୍ତି।
ମତେ ବି ମାଗୁ ଅଛନ୍ତି। କିନ୍ତୁ ମତେ ଦମ୍ବାର ଇଚ୍ଛା ହିଁ ନାହିଁ।
ଆଚ୍ଛା ଆଚ୍ଛା। ସମସ୍ତ ଛାତ୍ରଛାତ୍ରୀ ବୃନ୍ଦଙ୍କ ସହିତ ମିଶିକି ସେ ଗୋଟେ ଆୟୋଜନ ଗଠନର କରୁଛନ୍ତି ଆମର ଜଣେ ଅ ରିଟାୟାର ହବାକୁ ଯାଉଥିବା ଅ ବିରତି ନବାକୁ ଯାଉଥିବା ଜଣେ ଶି କ୍ଷକଙ୍କର ଅଂ ମ୍ ମ୍ ଫ୍ୟାରୋଏଲ୍ ନିମନ୍ତେ ସେ ଏହି ଆୟୋଜନଟି କରିଅଛନ୍ତି। ଆଉ ଏହି ଆୟୋଜନରେ ସେ ତାଙ୍କୁ କିଛିଟା ଉପହାର ପ୍ରଦାନ କରିବେ ଏବଂ ତାଙ୍କର ଏହି ଇଁ ଇଁ ସ୍ଥଗିତ ଏହାପରେ ତାଙ୍କର ସଗିତ ସେହି ଜୀବନରେ ପେନସନ ପ୍ରାପ୍ତ ଜୀବନରେ ତାଙ୍କ ଜୀବନଙ୍କର ଧନ୍ୟ ଧନ୍ୟ କରିବା ପାଇଁ ଏବଂ ଏହି ଜିନିଷକୁ ଚିର ଚିର ନିର୍ମିତ ର ଖିବା ପାଇଁ ତାଙ୍କ ହୃଦୟରେ ସେହି ଆୟୋଜନ ଟା କରିବାକୁ ଚାହୁଁଚନ୍ତି।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ କ ଣ ଖାଇଛନ୍ତି?
ମୁଁ ଖାଇଅଛି ଚାହା ଆଉ ରୁଟି ଖାଇଛି। ରାତିରେ ମୁଁ ଖାଇଥିଲି ରୁଟି ଓ ତକାରି। ଆଉ ମତେ ଲାଷ୍ଟରେ ଭାତ ବି ଖାଇଆକୁ ପଡିଲା କାହିଁକି ନା ମତେ ବାଧ୍ୟ କରା ହେଇକି ଭାତ ଖାଇବାକୁ ପଡିଲା। ଯେହେତୁ ମୋ ଭାଇ ଖାଇଲାନି ମୋ ଭାଇ ଖାଇଲେ ନାହିଁ କାରଣ ତାଙ୍କର ଥଣ୍ଡା ହୋଇଥିଲା। ଥିପାଇଁ ଭାତ ମତେ ଖାଇବାକୁ ପଡିଲା। କିନ୍ତୁ ମୁଁ ବି ଠକାମି ମାରି ଭ-ଭାତ ନ ଖାଇକି ଉଠିକି ପଳେଇଲି। ପରେ ବହେ ଗାଳି ସୁଣିଲି। ତାପରେ ମୁଁ ଶୋଇପଡିଲି ଗାଳିକୁ ନ ଶୁଣିକି।
ଆଜ୍ଞା।
ଆପଣ ତାହେଲେ କାଲି ପ୍ରବଳ ଜୋରରେ ଗାଳିସ୍‌ ମାତ୍ରାରେ ଗାଳି ଶୁଣିଛନ୍ତି। ଆପଣଙ୍କ ଆଡେ କାଲି ବର୍ଷା ହୋଇଅଛି?
ଆମ ଆଡେ କାଲି ବର୍ଷା ହୋଇଅଛି କି ନାହିଁ ମତେ କାହିଁ ମନେ ପଡୁନାହିଁ, ଦିପହରେ କିନ୍ତୁ ମେଘୁଆ ଗୋ ହୋଇଥିଲା ବୋଧେ ବର୍ଷା ମଧ୍ୟ ହୋଇଥିଲା।
ଆଜ୍ଞା ଆଜ୍ଞା। ଆପଣ ଆପଣଙ୍କର ଆଉ ମହିଳା ମିତ୍ର ମାନେ ଆପଣ ତାଙ୍କୁ ଧୋକା ଦେଉଛନ୍ତି କି?
ମୋ ଜୀବନରେ ଯେତିକି ମହିଳା ମିତ୍ର ଆସିଛନ୍ତି ସମସ୍ତେ କିଛି ନା କିଛି ଧୋକା ଦେଇ ହିଁ ଛନ୍ତି। ତ ଏଇ ଜୀବନର ଦୁଃଖର ସହିତ ସୁଖର ଏହି ତାଳମେଳ ସହିତ ମୋ ଜୀବନରେ ଆଗକୁ ଯିବାକୁ ଏବଂ ଏହି ସହଯୋଗ ସହିତ ଛା ତ୍ରଛାତ୍ରୀ ମାନଙ୍କର ସହଯୋଗ ସହିତ, ଶିକ୍ଷକ ମାନଙ୍କ ସହଯୋଗ ସହିତ ପାଠା ଗାରାରେ ପ୍ରଗତି ପରିଚାଳନା ନିର୍ମିତ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କର ମିଳିତ ସହଯୋଗ ଦରକାର ଛାତ୍ରଛାତ୍ରୀ ମାନେ ଅବସର ସମୟରେ ପୁସ୍ତକ ଗୁଡିକୁ ମରାମତି କରିବା ଦରକାର।
ଆଜ୍ଞା ଆଜ୍ଞା ଆପଣ ଟିକେ କୋଉଠି ପଢାପଢି କରୁଛନ୍ତି? ଆପଣ କେଉଁଠି ଗୋଟେ ଗୋଟେ ପଢା ପଢି କରୁ-କରୁଅଛନ୍ତି କି?
ନା ନା ମୁଁ ଆପଣଙ୍କୁ କେବଳ ଏଇ ଶିକ୍ଷକ ଛାତ୍ରଛାତ୍ରୀ ମାନଙ୍କ ସହଯୋଗ ସମ୍ବନ୍ଧରେ କିଛିଟା ବାର୍ତ୍ତା ପ୍ରଦାନ କରୁଥିଲି। ମତେ ଲାଗିଲା କି ଆପଣ ଏଥିରେ ଚିର ଉପକୃତ ହେପାରିବେ।
ଆଜ୍ଞା ମୁଁ ଆପଣଙ୍କ କଥା ଶୁଣି ପୁରା ଚିର ଉପକୃତ ଆପଣଙ୍କ କଥା ଶୁଣି ମୁଁ ଧନ୍ୟ ମନେ କରୁ ଅଛି ଆପଣ ଏତେ ନିଜର ମହାନ ସମୟ କାଢି ମତେ ସମୟ ଦେଇଥିବାରୁ ମୁଁ ଆପଣ ମାନଙ୍କୁ ଲୋଙ୍କ ପ୍ରତି ଆପଣ ମାନଙ୍କ ଆପଣଙ୍କ ପ୍ରତି ଖାସ୍ କରି ବହୁତ ଅ ଚିରପକୃତ ଅଛି ଆପଣଙ୍କ କ ଥା ଗୁଡିକ ମୋ ହୃଦୟ ସ୍ପର୍ଶ କରୁଅଛି ଆଉ ଆପଣ ଯେ ମହାନ ମୂର୍ତ୍ତି ଗୋଟେ ସେଇଟା କହିଲେ ଅତୁକ୍ତି ହେବ ନାହିଁ ଆପଣଙ୍କ କଥାବାର୍ତ୍ତା ମୋ ମନ ଟା ମୁହି ସାରିଲାଣି ଆପଣ ଏବେ କହିପାରନ୍ତି।
ଆଜ୍ଞା ମୁଁ ଏବେ ପରୀକ୍ଷା ଫଳ ଉପରେ ମୁଁ ଗୋଟେ ପୁସ୍ତକରେ ପଢିଥିଲି ତ ଆପଣଙ୍କୁ ଏଇ ସମ୍ବନ୍ଧରେ କିଛି କହିବାକୁ ମୋର ବିଶସ ଜନକ ମନରେ କିଛିଟା ଉଦାରିତ ଭାବନା ଯାତନା ହଉଛି ଯଦି ଆପଣ ଚାହାନ୍ତି ମୁଁ ଏହି ପରୀକ୍ଷା ଫଳ ସମ୍ବନ୍ଧରେ ଆପଣଙ୍କୁ କିଛି କହିପାରେ ତାହେଲେ ମୋ ଚିର ଉପକୃତ ହେବି।
ଆଜ୍ଞା ଆଜ୍ଞା ଆପଣ କିଛି ବି କହିଲେ ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହେବି ଆପଣଙ୍କ ଜଣେ ମହାନ ବ୍ୟକ୍ତିତଵ ଯଦି କିଛି ଶିକ୍ଷା ଦବାକୁ ଅ ଇଚ୍ଛା କରନ୍ତି ତେବେ ସେଇ ଇଚ୍ଛା ଇଚଛାରେ ନ ରଖି ତାକୁ ଗ୍ରହଣ କରିବା ଆବଶ୍ୟକ ତେଣୁ ମୁଁ ଚାହିଁବି ଆପଣ ଆପଣଙ୍କ କଥା କଥା ଆମ ପାଖରେ ରଖିଲେ ମୁଁ ଆପଣଙ୍କ ପ୍ରତି ସର୍ବଦା ଚିର ଉପକୃତ ହୋଇ ରହିବି।
ଆଜ୍ଞା ଆଜ୍ଞା ତ ଆମର ବିଶ୍ ବିଦ୍ୟାଳୟର। ପରୀକ୍ଷା ଫଳ ଖୁବ ସନ୍ତୋଷ ଜନକ ଥିଲା ଯେପରି ଆପଣ ଜାଣି ହେଇଛନ୍ତି ଆମର ପୂର୍ବ ସେମିଷ୍ଟାର ର ପରୀକ୍ଷା ଫଳ ଦେଖିକି ଆମେ କେତେ ସନ୍ତୋଷ ଜନକ ହୋଇଥିଲୁ। ଆମର ଓଡିଆରେ ଏତେ ଭଲ ମାର୍କ ରହିଥିଲା କି ମୁଁ ଭାବିଥିଲି କି ଆଉ ଗୋଟେ ଦିଟା ସିଜିି ପି ନହେଲେ ମାର୍କ କମି ଯାଇଥିଲେ ମୁଁ ବୋଧେ ଫେଲ ହୋଇଯାଇଥାନ୍ତି। ତଥାପି ମୁଁ ବହୁତ ସନ୍ତୋଷ ଜନକ ଭାବରେ ମୁଁ ସେହି ପରୀକ୍ଷା ଫଳକୁ ଆପଣେଇ ନେଇଥିଲି। କାହିଁକିନା ମୁଁ ଜାଣିଥିଲି ଆଠାରୁ ଅଧିକ ବି ମୋର ସାମର୍ଥ୍ୟରେ ନାହିଁ ସେଥିପାଇଁ କି ମୁଁ ଆସି ଏହି ଯୋଉ ପରୀକ୍ଷା ଫଳ ଅଛି ଏଥିରେ ବି ମୁଁ ସନ୍ତୋଷ ଜନକ ଭାବରେ ପରୀକ୍ଷା ଫଳଟି ପାସ କରିପାରେ। ଯଦି ବି ଉତ୍ତୀର୍ଣ୍ଣ ନ ହୋଇପାରେ ଆଠ ଏତିକି ଅତି କମ ରେ ଏତିକି ମାର୍କ ରଖିପାରେ କି? ଏତିକି କିଏସେ କଲେଜ ରୁଏହି ଅତି ଅ ଉତୀର୍ଣ। ଜନକ କଲେଜ ରୁ ମୁଁ ମାତ୍ର ପାସ୍ ହବାର ସାଫଲ୍ୟ। ଅଧିକାର କରିପାରେ। ଏହା ଛଡା ମୁଁ ଜାଣିବାକୁ କହିବାକୁ ଚାହୁଁଛି ପ୍ରତିଶ ବର୍ଷ ଶତାଧିକ ଛାତ୍ର ମାନେ ଆମରରି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥାନ୍ତି ଏହି ମହାବିଦ୍ୟାଳୟରେ ଆଉ ସାର୍ଟିଫିକେଟ କ ନେଇ ଜୀବନରେ କିଛି ବି ଉତ୍ପାଦିତ କରିପାରନ୍ତି ନାହିଁ। ଏବଂ ଘରେ ବସି ବସି ସେମାନେ ତାଙ୍କର ସମୟର ଉପଯୋଗ। କରନ୍ତି ବାସନ ମାଜନ୍ତି ଏବଂ ହିଁ ଘର ଓଳା ଓଳି କରନ୍ତି ଇଏ ଝିଅ ପିଲା କଙ୍କକାମ। ପୁଅ ପିଲା ବଧେ ଅ କୋଉ ଗାଈ ଚରାନ୍ତି ଛେ କରନ୍ତି। ଗାଁ ରେ ଯାଇକି ପୁଣି ହଁ କ୍ଷୀର ବିକନ୍ତି ଗାଁରେ ଗାଁ ରେ ପୁବ ପୁରୁଣା ବାପାଙ୍କର ଜମିରେ ଯାଇକି ଚାଷ କରନ୍ତି। ଏହା ଦେଖି ବାପା ମା ମାନେ ଧନ୍ୟ ଧନ୍ୟ ହୋଇଯାଆନ୍ତି।
ଆଜ୍ଞା ଆଜ୍ଞା।
ଦିନକୁ ଦିନ ପ୍ରଥମ ଶ୍ରେଣୀରେ ଉ। ଉତ୍ତୀର୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏତେ ବଢୁଛି ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ସହଃ କମୁଛି। କିନ୍ତୁ ମତେ ଲାଗୁଛି ଆମରିଇ କ୍ଷେତ୍ରରେ କେବଳ। ଆମରି କ୍ଷେତ୍ରରେ କେବଳ ଆମେ ସଭା ଶେଷ ଶ୍ରେଣୀର ଉତ୍ତୀର୍ଣ୍ଣ ଛାତ ଛାତ୍ରଛାତ୍ରୀ ଭାବରେ ସଂଖ୍ୟା ସହ ସଂଖ୍ୟା ସହ କ୍ରମଶଃ ଆମେ ବଢି ଚାଲଛୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆପଣଙ୍କୁ ଗୋଟେ ଇନଫର୍ମେସନ ଦବାର ଥିଲା। ଓଜେଇ ବାହାରି ଯାଇଛି ଓ ସ୍ପେଶିଆଲ ଓଜେଇ ସେଇଟା ଆପଣ ଟିକେ ଦେଖିନେବେ।
ଆଜ୍ଞା ଆଜ୍ଞା। ଏଇ କଥା ଟା ମୁଁ ବି ଜାଣିଥିଲି ମୁଁ ଆପଣଙ୍କୁ ପଚାରିବାକୁ ଚାହୁଁଥିଲି ମାତ୍ର ମୋର ଅ ଦୁର୍ବଳ ଅ ବୁଦ୍ଧି ସମେତ ମୁଁ ଭୁଲି ଯାଇଅଛି ଆଉ ମୁଁ ଭାବୁଛି କି ମୁଁ ବୋଧେ ଜୀବନରେ ଆଉ କିଛି କଲେ ବି ଚେଷ୍ଟା କଲେ ବି ଏସବୁ ଜିନିଷରେ ବେଶୀ ଉ ଉତ୍ତୀର୍ଣ୍ଣ ନ ହୋଇପାରେ କିନ୍ତୁ ପିତାମାତାଙ୍କର ପଇସାକୁୁ ବ୍ୟୟ କରି ଯଦି ମତେ ନିଆଁରେ ଲଗେଇବାକୁ ପଡେ ତାହେଲେ ମୁଁ ଏଇ ଜିନିଷରେ ନିଶ୍ଚିନ୍ତ ସହଯୋଗ କରି ଏହି ପରୀକ୍ଷାଟିକୁ ଦେବାକୁ ଚେଷ୍ଟା କରିବି।
ଆଜ୍ଞା ଆଜ୍ଞା। ଆପଣ ଯେବେ ଫର୍ମ ଟା ଫିଲଅପ କରିବେ ମତେ ସେବେ କହିବେ। ଆଜ୍ଞା ବୁଝି
ଆପଣ ମାତ୍ର ତ ଓଜେଇଟା ଦେଇଥିଲେ ବୋ ଧେ ତ ଓଜେଇ ସ୍ପେଶିଆଲ ଟା କିପରି ଭାବରେ ଆପଣ ସାମ୍ନାକୁ ଭରିବେ?
ଆଜ୍ଞା ଆଜ୍ଞା। ମୁଁ ଯେତେ ଥର ଏକ୍ଜାମ ବାହାରି ପାରିବ ସମସ୍ତେ ଯେତେ ଥର ଯିଏ ଫିଲ୍ଅପ୍ କରିବ ସେତେ ସାରା ସିଏ ଏକ୍ଜାମ ଦବ। ତ ଆପଣ ଯଦି ଫିଲଅପ କରିବେ ତାହେଲେ ମତେ ଦୟାକରି ପ୍ର କହିବେ ମୁଁ ବି କରିବାକୁ ଇଚ୍ଛୁକ ହେବି ଆଉଥରେ।
ଆଜ୍ଞା ଆଜ୍ଞା। ଆପଣଙ୍କ କଥା ଶୁଣିକି ମୁଁ ଏଇ ଜିନିଷ ଟା ଭଲସେ ବୁଝିପାରିଲି। ଆପଣଙ୍କର କଥା ଅନୁସାରେ ତାହେଲେ ଆପଣ ଯେତେଟା ପରୀକ୍ଷା ଆସିବ, ସେଇ ପରୀକ୍ଷାରେ ଆପଣ ତାହାକୁ ସେଥିରେ ଜୟ ଉମ୍ ସହଯୋଗ ଦେବେ ଏବଂ ସେ ପରୀକ୍ଷାଟିକୁ ଆ ସମ୍ମୁଖୀନ କରିବେ ଏବଂ ସେ ପରୀକ୍ଷାରେ ଆପଣ ବି ବିଫଳତା ହାସଲ କରିବେ। ଆଉ ବିଫଳତା ହାସଲ କରିବା ପରେ ବି ଆପ ଆପଣ ଏହାର ପର ପରୀକ୍ଷାରେ ସଫଳତା ଆଶା କରିବା ସଫଳତା ପାଇବାର ଆଶା କରିପାରିବେ।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ଯଦି ସେ ଏକ୍ଜାମ ଟା ଦେବେ, ଆପଣ ବି ଟିକେ ପଢାପଢି କରିକି ଦେବେ ନା ସେମିତି ଖାଲି ଯାଇକି କି ଦେଇଦେବେ?
ମୁଁ ଜୀବନରେ ତ ବହୁତ ଥର ଚେଷ୍ଟା କରିଛି, କି ପରୀକ୍ଷା ପୂର୍ବରୁ ପାଠ ପଢିକି ସେ ପରୀକ୍ଷାଟିକୁ ଦ ଦବା ପାଇଁକି। କିନ୍ତୁ ମୁଁ ସବୁ ମୋ ପରିଶ୍ରମ ଫଳ ଏବଂ ବୃଥା ଫଳ ସବୁ ଠାରୁ ଆମେ ଜାଣିକି ମୁଁ ଲାଷ୍ଟ ଶେଷରେ ଏହି ପଦରେ ପହଞ୍ଚି ଅଛି କି କି ମୁଁ ଯାହାବି ପଢିଦିଏ, କି କିଛି ନ ବି ପଢିଦିଏ ଶେଷରେ ମୋର ବିଫଳତାର ରହସ୍ୟ ଏହା ହିଁ ରହିବ।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ନିଜକୁ ଏତେ ଛୋଟ ମନେ କରନ୍ତୁ ନାହିଁ
ନା ନା କାଇଁନା ବୃଦ୍ଧି ପାଇଁକି ସର୍ବୋଚ୍ଚ ସ୍ଥାନ ଅଧିକାର କରିଅଛି, ଛାତ୍ରଛାତ୍ରୀ ମାନଙ୍କ ଯୋଗୁଁ ପରୀକ୍ଷା ଫଳର ହାର ଦିନକୁ ଦିନ ବୃଦ୍ଧି ପାଇ ସର୍ବୋଚ୍ଚ
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣ ଟିକେ ସାହିତ୍ୟ ଟିକେ ବନ୍ଦ କଲେ ମୁଁ ଆପ ପଣଙ୍କୁ ମୋ କଥାବାର୍ତ୍ତା ଶୁଣେଇ ପାରନ୍ତେ।
ଆଚ୍ଛା ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ନିଜ କଥା କୁହନ୍ତୁ। ଆପଣଙ୍କ କଥା ମଧ୍ୟରେ କଥା କହିକି ଆପଣଙ୍କ କଥା କାଟିବା ପାଇଁ କି ମୁଁ କ୍ଷମା ପ୍ରାର୍ଥନା କରୁଅଛି।
ଆଜ୍ଞା ଆଜ୍ଞା ଆଜ୍ଞା। ଆପଣଙ୍କର କ୍ଷମା ମୁଁ ଗ୍ରହଣ କରୁନାହିଁ, କାରଣ ଆପଣ ବାରମ୍ବାର ସେଇ ଜିନିଷ କରୁଛନ୍ତି। ଆଜ୍ଞା। ତ ବୁଝିପାରିଲି ମୁଁ କହୁଥିଲି କି ଆପଣ ଏବେ ଅନ୍ଧାରରେ ଅଛନ୍ତି। ତ ଆଲୁର ର ଆଲୁ ଅକୁ ଆସିବା ପାଇଁ ବାଟ ଖୋଜନ୍ତୁ। ଆପଣ ଏମିତି ଯଦି ଅଧର୍ଯ୍ୟ ହେବେ ଆଉ ତାହେଲେ କେମିତି ହେଇପାରିବ କଣ? ତ ଆପଣଙ୍କର ବୋଧେ ଏବେ ସମୟ ହେଇଯାଉଥିବ ଆପଣ ମୋର ଟିକେ ଏବେ ଯେହେତୁ କାମ ରହିଯାଇଛି, ଆପଣ ଟିକେ ଯୋଗାଯୋଗ
ହଁ ହଁ, ମୁଁ ଆପଣଙ୍କୁ ଏବେ ମୁଁ ଟିକେ ବ୍ୟସ୍ତ ଅଛି। ତ ଆପଣଙ୍କୁ ମୁଁ ପୁଣି କ-କଲ୍ କରିବାକୁ ଚେଷ୍ଟା କରିବି। ଯୋଗାଯୋଗ କରିବାକୁ ଚେଷ୍ଟା କରିବି। ଆଶା କରୁଛି ଆପଣଙ୍କ ଦିନ ଟା ସୁଖମୟ ହୋଉ।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।